ହଁ ଝିଅ।
ହ୍ୟାଲୋ।
ଏ ତୋର ଗୋଟେ କଣ ସାଉଣ୍ଡ ଆସୁଛି।
ତୋ କଥା କିଛି ଶୁଭୁନି।
ଆଉ ମୁଁ ବାରିଆଡେ ଯାଏନି ନେଟ ର୍କ ପାଉନି ବୋଧେ ଆଉ। ହଁ କହ।
ହୁଁ ପଳିଆ
ହୁଁ କଣ କରୁଛୁ? ଏଇ ବସିଛି ଆଉ କଣ କରିବି।
ଓ ମୁଁ ବି ସେଇ ମୁଁ ବି ସେଇ ଟିକେ ଦେଖ ଦେଖୁଥିଲି ଟିକେ ଭିଡିଓ ଗୁଡା ସବୁ ଦେଖୁଥିଲି। ତ କଣ ସବୁ ହଁ ଭିଡିଓ ତ ବଢ଼ିଆ ତ ବନଉଛୁ। ତୁ ବନେଇକି ଗୋଟେ ୟୁବ ତୁ ବନେଇକି ଗୋଟେ ୟୁଟ୍ୟୁବ ଚ୍ୟାନେଲ ଖୋଲ୍।
ଖୋଲିଲେ ଭଲ ହୁଅନ୍ତା ଆଉ।
ମୁଁ ଏଠି ମାଇକି ବାଜୁଛି। ତୁ ଆଡକୁ ଆବାସ ଯାଉଛି କି!
ନାଇଁ ତ।
ହଉ ହଉ ଆଉ ଆଜି କଣ ଖରାବେଳୁ କଣ ଖାଇଥିଲୁ?
ଖରାବେଳେ ଆମର ହେଇଥିଲା ଭାତ ଆଉ ଯୋ ଖଡା ତର କାରୀ, ଶାଗ ଭାଜା ଆଉ ଯୋଉ ସୋୟାବିନ୍ ତରକାରୀ।
ଦେଖିଆ କହିଲୁ ସୋୟାବିନ୍ ତରକାରୀ ତୋତେ ବନେଇ ଆସିବ?
ମତେ ସେମିତି ଆସିବନି ମତେ କିଏ କହିଦେଲେ ମତେ ଆସିବ।
ମାନେ କଣ କେମିତି ହୁଏ ତଥାପି କି ସେ ମ କି ପାଣିରେ ଭେଦେଇ ଦିଅନ୍ତି। ତାପରେ ତେଲରେ ଭା ହୁଁ ତାପରେ?
ଭାଜି ଦେଇକି ତାପରେ ଆଳୁକୁ ସେଇ ତେଲରେ ଭାଜନ୍ତି। ଭାଜିକି ତା ଦେହରେ ମସଲା ଟା ପକାନ୍ତି।
ମସଲା ଟା କେମିତି ବନା ହୁଏ?
ମସଲା ମସଲା ବନା ହୁଏ ପା ଅଦା ରସ ଅଦା ପିଆଜ ଆଉ ଟମାଟର।
ରୋଷେଇ ଟା ବନିକି ତାପରେ?
ତାପରେ ସେ ଆଳୁ ଯୋଉ ଭାଜିଥିବୁ ସେଇ କଢେଇ ରେ ସେଇ ଯୋଉ ମସ ମାସଲା ପ ପକେଇବୁ ତା ପରେ ତାକୁ କଷିବୁ ତାପରେ ସେ ଟିକେ ସିଜି ଆଇଲାଠୁ ହଁ ତାକୁ ଟିକେ ପାଣି ଦେଇକି ତା ଦେହରେ ଟିକେ ପାଣି ହାଲକା ଯଦି କଷା କରି ଦେଇକି ପାଣି ହାଲକା ଦେଇ ଦେଇକି ଯୋଉ
ଓ ଆଉ କହିଲେ ସୋୟାବିନ୍ ଖାଇଲେ କଣ ହବ?
ତା ଦେହରେ ବା ଅଛି ପୁଷ୍ଟିସର ନା ସାର ଅଛି ବା।
ହଁ ଯୋଉଟା ଆମକୁ ଶକ୍ତି ଦିଏ ଆମକୁ ହେ ମାନେ ସୁସ୍ଥ ବନାଏ।
ହୁଁ।
ସବୁବେଳେ ହଁ ସବୁବେଳେ ଶହେ ଗ୍ରାମ ସୋୟାବନ୍ ଖାଇବା କଥା ଆମେ ସିନା ଖାଉନାହାନ୍ତି।
ହଁ କି ଆମର ପାଇଁ କିନ୍ତୁ ଖାଉଚି।
ଓ ଯା ହଉ ତୋ ବୋଉ ବନେଇ ଦଉଚି ବୋଲି ତୁ ଖାଉଚୁ ଆମର ତ ବନା ହଉନି ହଁ ଆଜି ଆମର ହେଇଥିଲା।
ହ ତୁ ପଲେଇ ଆ ଆମ ଘରେ ଖାଇବୁ ଆଉ।
ହଉ ଜିମିଆ ମତେ ମୋ ଡ୍ରେସ କଉଦିନ ଦବୁ।
ହଁ ତ ଡ୍ରେସ ବାହାଘର ଦିନ ନେଇକି ଯିବୁ ଆଉ।
ତାଙ୍କ ବାହାଘର ପା ନା କଣ ଏଇ ରଵିବାର?
ହୁଁ। ହ
ଏଇ ରଵିବାର ଆମ ଆମ ରୂପଦେଇରେ ବାହାଘର।
ଓହୋ ତୁ ଆସିବୁନୁ?
ମୁଁ ଯିବିି ନାଇଁ।
ହୁଁ। ମୁଁ ଯିବି ଆଉ
ତୁ ଦେଇଦବୁ ଆଉ।
ହଉ ଆଉ ଆଉ ଆଶିସି ଭାଇ କଣ କରୁଚି?
ସିଏ ଯାଇଥିଲା ମଠ କୁ ସେଠେ ମଠରେ ବୋଧେଇ ଟିକେ ଆମେ ଘର ପାଖରେଛ ମଠ ଟା ନାଇଁ ନା?
ହଁହଁ।
ହ କୀର୍ତ୍ତନ ହୁଏ ସେ ଯାଏ ସେଠି କୀର୍ତ୍ତନ କରି ସିଏ ଏବେ ଆସିଲା ତାଠୁ ଫୋନଟାକୁ ନେଇ ଆଇଲି ଆଉ।
ଅ ହଁ।
ଆଉ କଣ ଶାଗ ଭଜା ଖାଇଥିଲୁ?
ହଁ।
ଶାଗ ଭଜା ଖାଇଲେ କଣ ହବ?
ଶାଗ ଭଜା ଖାଇଲେ ମୁଁ ଜାଣିନି କଣ ହୁଏ।
ଏଟା ଆମ ଚୁଟି ପାଇଁ ଭଲ ଆଖି ପାଇଁ ଭଲ।
ଓହୋ ଶାଗ ଭଜା ଟା ଶାଗ ଭଜା ଟା ଏଇ ବାଁପଟେ ଥିଲା ବୋଲି ମୁଁ ଆଉ ଦେଖିନି ଶାଗ ଭଜାଟା ଥୁଆ ହେଇଛି। ବୋଲି ମୋ ବାପା ତାଙ୍କର ଖାଉଛନ୍ତି ମୁଁ ସୋୟାବିନ୍ ତରକାରୀ ଆଉ ଯୋଉ ଶାଗ ତରକାରୀ ହେଇଥିଲା ଯୋଉ ଅ ତାକୁ ଖାଉଛି ଶାଗ ଟାକୁ ଆଉ ଦେଖିନି ଥୁଆ ହେଇଛି ବୋଲି। ଖାଇସାରିଲା ପରେ ଅନେଲା ଆଳୁକୁ ଶାଗ ଟା ଖାଉଛନ୍ତି।
ଆମର ବି ଆଜି ଶାଗ ଯୋଉ ଖୁଡି ଦେଇଥିଲେ।
ହୁଁ ହୁଁ।
ହଉ ଏଇଟା କଣ କହୁଛନ୍ତି ମୋର ମନେ ପଡୁନିଁ କଣ ଟା କହୁଥିଲି ମୁଁ।
କଣ କହୁଥିଲୁ?
ତୁ କହିଲୁ କେ ଆଉ ତୁ କେତେ ପ୍ରକାର ଶାଗ ନାଁ ଜାଣିଛୁ କହିଲୁ?
ଆଉ ଯେଉଁ କଳମ ଶାଗ ସୁନୁସୁନିଆ ଶାଗ ପୁରୁଣି ଶାଗ। ଆଉ ସଜନା ଶାଗ। ଆଉ କି ଶାଗ ଆଉ ହଉଛି ମଦରଙ୍ଗା ଶାଗ।
ଆ
ତେ ହଁ ପାଳଙ୍ଗ ଶାଗ ଆଉ ଯେଉ କଣ ତ ହେଟା କୋଶଳା ଶାଗ ଆଉ ଖଡା ଶାଗ ଆଉ ହେଉଛି ନେଉଟିଆ ଶାଗ। ଆଉ ହଉଛି ଆଉ କି ଶାଗ ଅ ହେ ଏ ଦ ଆଉ
ଶୁନୁ ସୁୁନିଆସାଗ।
ହଁ କହିଛି ସୁନୁସୁନିଆ ସାଗ କହିଛି।
ହ ଶାଗ ଟା ସବୁବେଳେ ଖାଇବା କଥା।
ହୁଁ।
ଆଛା ତୁ ଉଁ ଆ ତୁ ଫୋନ ୟୁଜ କରୁନା?
ହଁ।
ତୁ କଣ ଟା କୋଉ କୋଉ କାମରେ ତୁ ତାକୁ ବ୍ୟବହାର କରୁ?
ଅ ଯେତେବେଳେ ପାଠ ପଢିବା ହଉ ନହେଲେ ଟିକେ କେତେବେଳେ ବ ଥିବି କି କେତେବେଳେ ଟିକେ ଦେଖିଦିଅ ଫୋନ୍ ଆଉ।
ଟିକିଏ ଖୁସି ପାଇଁ ଆଉ ତୁ ବା ଠାରେ ଯାହା ବି ହଉଛି ଯାହା ଯାହା ହଉଛି ନ ହଉଛି ସବୁ ତା ସେଠି ଜାଣିବା ପାଇଁ ସେ ସେ ଆଉ ଉପରେ ବି ଜାଣିବା ପାଇଁ ନିୟୁଜ
ହଁ ନ୍ୟୁଜ୍ ବି ଦେଖେ।
ହଁ। ଆଉ କଥାବାର୍ତ୍ତା ହବାରେ ବି ତୁ ଫୋନ୍ ଟାକୁ ୟୁଜ କରୁଛୁ।
ହଁ।
ହ।
ଆଉ ହଉଛି ଭିଡିଓ ଟା ଭଲ ଲାଗିଲା ଯୋଉ ଆଉ ଟିକେ ଭଲ ହେଇ ପାରିଥାନ୍ତା ଆଉ ଟିକେ ଫଟୋ ନଥିଲା ଆଉ କଣ କରିବି।
କିଛି ନାଇଁ ଧୀରେ ଧୀରେ କର ହେଇଯିବ।
ନା ନା କରିଦବାଠିଁ କିଛି ନାହିଁ ତୋର ଆଉ ଦିଟା ଫଟ ନଥିଲା ଆଉ। ଯେତିକି ଫଟ ଥିଲା ତା ଦେହରେ କରଦେଲି ଆଉ।
ଆଉ ତୋ ବୋଉ ଦେହ ଭଲ ଅଛି ନା?
ହଁ ଆଉ ମାଉସୀ କଣ କରୁଚି?
ମାଉସୀ ତାର ବସିଥିଲା ବୋଧେ କଣ ଖାଉଥିଲା କି ପୂଜା ଫୂଜା କରିକି ଆସିି ବୋଧେ ବସିଚି।
କି ବୁଝାହୋଉ ଥିଲାଗି?
ସନ୍ଧ୍ୟା ଦିଆହୋଉନଥିଲା?
ଓହୋ ମୁଁ କୋହୁଚି କୋଉ ଯାଇଥିଲା କୋ ମନ୍ଦିର ଫ ନ୍ଦିର ନାକଣ ପୂଜା କରିବାକୁ।
ରାତିରେ କୋଉ ମନ୍ଦିରକୁ ଯିବ ପୂଜା କରିବାକୁ?
ତୁ କହିଲୁ ନା ପୂଜା କରିଥିଲୁ ମୁଁ ସେଇଆକୁ କହିଲି ରାତିରେ ଆଉ କିଏ ପୂଜା କରନ୍ତି। ଆଉ ତୁ କଣ ଖାଇଥିଲୁ?
ମୁଁ ଏବେ କିଛି ଖାଇନି ମତେ ଭୋକ କଲାଣି। ଯାଇଁକି ଭାବୁଚି ଟିକେ ଚୁଡ଼ା ଗୁଣ୍ଡ ଟିକେ ଖାଇଦେବି ଆଉ।
ଆଉ ହୋଉଚି ଆମର ବି ଚୁଡ଼ା ଗୁଣ୍ଡ ଅଛି ଯେ। ହେଲେ ସେଥିରେ ଜମା ଗୋଟେ ବିସ୍କୁଟ ପ୍ୟାକେଟ ପକ ହୋଇଥିଲା ଆଉ ଟିକେ ମିଠା ମିଠା ହେଇ ନେଇଁ। ଚିନି ଆଉ ଟିକେ ପକେଇଥାନ୍ତା ଚିନି ଅଳପ ଜମା ପକେଇଚି ମୋ ବୋଉ ମିଠା ହେଇନି ଚିନି ଖାଉନି ଆଉ ଦିଟା ବିସ୍କୁଟ ପାକେଟେ ଅଛି। ସିଏ ଚୁଡ଼ା ଆଣିଲେ ଗୁଣ୍ଡ କରିକି କଲେ ଯାଇଁକି ଖାଇବି ମିଠା ଲାଗିଲେ।
ଆରେ ମାଇଲ ଟା ବାଜୁଚି ତତେ ଶୁଭୁଚି କି?
ନାଇଁ ମତେ କିଛି ଶୁବୁନି ତ।
ଆଉ କହିଲୁ ଫୋନ ଆଉ କୋଉଥିପାଇଁ ତୁ ବ୍ୟବହାର କରୁ?
ଆଉ କୋଉଥିପାଇଁ ବ୍ୟବାହାର କରୁ ସେମିତି ହଁ ସେ ଫୋନ୍ ମାନେ ଟିକେ ଅର୍ଜେଷ୍ଟିଆ କଲ୍ ଫଲ ଏମିତି କଲରେ ଥାଇ କଥା ହୋଉଚି ଆଉ କଣ।
ଆମେ ସବୁ ଯୋଉ ଯୋଉ ଆମେ ବିଜନେସ୍ ବିଯିନେସ ସବୁ କରୁଚନ୍ତି ତା ଇଏରେ ବି ଆମେ କଣ ଫୋନ୍ ଟା ୟୁଜ୍ କରୁନାହାନ୍ତିକି।
ହଁ।
ଆଚ୍ଛା କଇଲୁ? ମୋବାଇଲ ର କଣ ବୋହୁତ ସାରା ଭଲ ବ୍ୟବହାର ବି ଅଛି ଆଉ ବୋହୁତ ସାରା ଖରାପ ବ୍ୟବହାର ଅଛି ତାର ତାର ଭଲ ବ୍ୟବହାର କଣ କହିଲି?
ଭଲ ବ୍ୟବହାର ଯେମିତି କି ଫୋନ ଟା ଯେମିତି ତମ ପାଠ କିଛି ମାନେ ପାଠ କିଛି ବୁଝିବା ପାଇଁ ଆଉ ମାନେ ଏମିତି କିଛି ଭଲ ଅଛି। ତା ଦେହରେ ଖରାପ ବି ଅଛି ଯିଏ ଚାଇଁବ ଖରାପ ବାଟକୁ ଯାଇପାରିବ ଯିଏ ଚାହିଁବ ଭଲ ବାଟକୁ ବି ଯାଇପାରିବ।
ଭଲ ବାଟ ଯେମିତି କଣ ଆମେ ପାଠ ପଢାରେ ଇଏ କରିବା ସାଙ୍ଗ ମାନଙ୍କ ସହିତ କଥା ହେଇପାରିବା କିଛି ଗୋଟେ ଭଲ କାମ ହେଲେ ସେଠା ଆମ ପାଖରେ ଗୋଟେ ଭଲ ନିୁଜ ଅଛି ଆମେ ତାକୁ କଣ ସାଙ୍ଗମାନଙ୍କୁ କହିଦେଇ ପାରିବା।
ହଁ ତାକୁ ଦେଖେଇ ବି ପାରିବା ନିଜେ ବି ଦେଖି ପାରିବା।
ହଁ। ଆଉ ତାର ଖରାପ ୟୁଜ୍ କଣ ଆମେ କଣ ଯଦି ଅଧିକ ସମୟ ପାଇଁ ତ ଆମେ ଯେତେ ବ୍ୟବହାର କରିବା ବ୍ୟବହାର କରୁଚନ୍ତି ସବୁବେଳେ ରିଲ୍ସି ଦେଖୁଚନ୍ତି ସେଟା କଣ ଭଲ କାମ କି। ଭଲ ନୁହଁ ସେରା ଦେଖିଲେ କଣ ହବ କହିଲୁ।
ସେରା ଦେଖି ସେରା ଦେଖିଲା ଯାଏ ସେଟା ଆମ ଯୋଉ ସେ ତା ମୋବାଇଲ ତା ମାୟାଜାଲରେ ଆମକୁ ଛନ୍ଦିଦବ ଆ ଆମକୁ ଦେଖି ଦେଖିଆକୁ ସବୁବେଳେ ଇଚ୍ଛା ହବ ଫୋନ ଆଉ ପାଠ ପଢିବାକୁ ଇଚ୍ଛା ହବନି ଆଉ କଉଥରେ ମନ ଲାଗିବନି ଖାଲି ଆଡୁ ଆସିଥିବୁ ଫୋନ ଟିକେ ଦେଖିଦଉଛି ସାଡୁ ଆସି ତୁ ଫୋନ ଦେଖି ଦଉଥିବୁ ଏଇଆ ଆଉ।
କଣ ଆମ ମସ୍ତିଷ୍କ ଉପରେ କଣ ତାର ଖରାପ ପ୍ରଭାବ ପକାଏ। ତ କଣ ଆମେ ଯଉଟା ଦେଖିବା ସେଇଟା ହିଁ ଆମକୁ ଭଲ ପାଠ ପଢିବା ଟା ଭଲ ଲାଗିବନି କେମତି ଯଦି ଆମେ ଗୋଟେ ଖରାପ ଜିନିଷଟି ଦେଖୁଥବା ସେଇଟା ଆମ ମସ୍ତିଷ୍କରେ ଯାଇକି ସେଇଟା ହି ଆମକୁ ଭଲ ଲାଗିବ ଆମେ ସବୁବେଳେ ସେଇଟାକୁ ଦେଖୁଥିବା। ଏମତି କଣ ଆମର ସମୟ ବି ନଷ୍ଟ ହୁଏ। ଆମ କାମ ବି ଠିକ ସେ ହୁଏ ନା ସବୁ କିଛି ଏପଟ ସେପଟ ହେଇଯାଏ ଆଉ। ହଁ ଆଉ ସବୁବେଳେ ତ ଯଦି ଫୋନ ଦେଖିବୁ ତା ସ୍କ୍ରିନ୍ ଟାକୁ ଯ ସବୁବେଳେ ଦେଖିବୁ ଆଖି ବି ଖରାପ ହବ।
ହଁ ସିଏବି ଗୋଟେ ପ୍ରକାର। ଆଉ ମୁଁ ଆଜି ଭାଇକି କହୁଥିଲି ଆଚ୍ଛା ତୋର ଯୋଉ ପଇସା
ଏ ରହ ଏ ରହ ରହ ଥାଉ ଆଉ ସେଗୁରା ନୁହଁ ଆଚ୍ଛା କହିଲୁ ଅ ଆମେ କଣ ବେଳେ ବେଳେ ବେଳେ ଆମେ ଖରା ପି ମାନେ ସୂଚନା ବି ଆମେ କଣ ସୋସିଆଲ ମିଡିଆରୁ ପାଉନାହାନ୍ତି କି?
ହଁ।
ହଉ ତା ଆମେ କଣ ସବୁବେଳେ ଯୋଉଟା ଠିକ୍ ଇନଫରମେସନ୍ ସେଇଟା ହିଁ ସବୁବେଳେ ସମସ୍ତଙ୍କୁ ଦବା ଦରକାର। ଯଦି ଆମେ ଖରାପ ଇନଫରମେସନ୍ ଟା ଦବାଟା ବି ଠିକ୍ ନୁହେଁ।
ହଁ ସିଏ ବି ଗୋଟେ କଥା।
ଆଉ ନା ଆଉ କଣ କହିଲୁ ଆଉ ତୁ କଲେଜ୍ ଯାଉଛୁ ନା?
ଉଁ କଲେଜ୍ ଆଜି ଖୋଲିଲା କଲେଜ୍ ଆଜିଠୁ ଯାଇନୁ ସୋମବାରଠୁ ଯିବୁ ଆଉ ଏକାଥରେ ସମସ୍ତେ ମିଶିକି।
ଆଉ ତମର ତ ପାହାଡ଼ିଆ ଜାଗା ଗରମ ହଉଚିନା?
ହଁ ଗରମ ହଉଛି ପବନ ତ ଦଉନି ଆଉ। ନାଁଇ ଟିକେ ଟିକେ ଗଛ ପବନ ଦଉଛି ଆଉ ଗରମ ଜୋରେ ହଉଛି। ତମ ଆଡେ଼ ଗରମ ହଉଚି ନା?
ଗରମ ତ ହବ ଆଉ ଗରମ ଦିନ ଟା ଆଉ ଗରମ ଟା ହବ ନାଇଁକି ସବୁବେଳେ ଯେମିତି ତି ଶୀତ ଦିନେ ଶୀତ ହବ, ବର୍ଷା ଦିନେ ବର୍ଷା ହବ, ଖରା ଦିନେ ବି ଖରାଟା ହବା ନି ଖରା ତ ନିହାତି ହବ।
ଆଉ କେଇଦିନି ଖରା ମାନେ ଗରମ ହବ ତାପରେ ଥଣ୍ଡା ପଡ଼ିଯିବନି କି?
ହଁ ଆମର ଆଷାଢ଼ ମାସ ଏଇଟା କଣ ଆଷାଢ଼ ଲାଷ୍ଟ।
ନାଇଁ, ନାଇଁ ଆଷାଢ଼ ଫାଷ୍ଟ ହୁଁ।
ତାପରେ ମୋ ଜନ୍ମଦିନ ବି ଆସିଚି।
କୋଉଁ ଦିନ?
ଗଣେଶ ପୂଜା।
ଗଣେଶ ପୂଜା ବେଳକୁ ହଉ ଆଉ ମୁଁ ଉଇ ସେଇ ଯୋଉ ଭିଡିଓ ଟା କରିନଥିଲି ସେଇଟା ପକେଇବି ଆଉ।
ହେ ମୋ ଫଟୋ ଗୁରା ଭଲ ଦେଖାଯାଉନି କିନ୍ତୁ ଭିଡ଼ିଓ ଭଲ ହେଇଛି।
ତୁ ମତେ ଭଲ ଭଲ ଫଟୋ ଛାଡି଼ ଦବୁ ମୁଁ କରିଦେବି। ମୁଁ ନୁହଁ କାଲି, କାଲି ହଉଚି ଯାଇଥିଲି ସେଇଆ କୁ ଯୋଉ ସାନୁ ମିନି ଦେଇ ହରିଆ ନୁହଁ ସେମାନେ ବି ଫଟୋ ଛାଡ଼ିଥିଲେ କାଲି ମୁଁ କହିଲି ଆମର ବି ଏମିତିଆ ଭିଡ଼ିଓ କରିଦବୁ। ମୁଁ ସେଇ ଆକୁ କାଲି ସେ ଫଟୋ ଛାଡି଼ଥିଲି ମୁଁ ଆଜି ଭିଡ଼ିଓ କରିକି ତମ ପାଖକୁ ପଠେଇ ଦେଇଚି ଆଉ।
ହୁଁ ହୁଁ ଆଉ ମୁଡ୍ କଣ ଗୋଟେ କହୁଥିଲି
ଆଉ ରୂପ ଘର ନୁହଁ ଅ ତାଙ୍କ ଫୋନ୍ ରେ ମାନେ ଯୋଉ ପଇସା ପକେଇଚନ୍ତି ବୋଲି ତାଙ୍କୁ ଆଉ ମାଉସୀ କିି ଧରିଆକୁ ଦଉନାହାନ୍ତି।
ଉଁ -ହୁଁ ହୁଁ ଓ ଫୋନ୍ ଟା ବାଲାନ୍ସ ପଡ଼ିଚି କେମତି ସୁଵିଵ
ବାଲାନ୍ସ ବଞ୍ଚିଛି ଆଉ ଦେଖିକି ସବୁ ନେଟ୍ ଫେଟ୍ ସାରିଦଉଚନ୍ତି ନା।
ରୂପ ପାଠ ପଢଚି ନା?
ମୁଁ ଆଉ ତାକୁ ପଚାରିନି ମୁଁ ବି ସେଦିନ ତାକୁ ବି ପଚାରୁଥିଲି। କହିଲା ମୁଁ ଟିକେ ଏଇନା ମୋବାଇଲ୍ ଟା ଦେଖୁଚି ଆଉ ମୁଁ ପ ଛରେ ଟିକେ ଫୋନ୍ କରିବି ଆଉ
ପରୀକ୍ଷା ତ ଆସିଲାଣି ଦବ।
ହୁଁ ଜାଣିନି। ମୁଁ ପା ତାକୁ କହିଥିଲି ମୁଁ କହିଲି ଫୋନ୍ କରିବି ଫୋନ୍ କଲା ବଳକୁ କହିଲା କାଟି ଦେଇ କହିଲା